ହ।
ହୁଁ ଆଣ୍ଟି କଣ କରୁଛ?
ହଁ ଏଇନେ ରୋଷେଇ ଷ୍ଟାର୍ଟ ହେବ ଆଉ ରୁଟି କରିବି ଆଉ। ଆଉ କଣ କରୁଥିଲୁ ହଁ ଭଲ ଅଛି, ଆ ଆଉ ତମେ କଣ କରୁଥିଲ?
ଏଇଟା ନା ଯାଇଥିଲୁ ବୁଲି ତ। ଲୁଗାପଟ ଆସିକି ଭାଙ୍ଗୁଛୁ ଆଉ। ବହୁତ ସଫା ସଫି ଥିଲା ସାରିକି ଏଇନା ଚାଲି ନାଇଁ ରଜ ସପିଂ ହେଇନି। ହବ ଆଉ ଆମର କଣ ଅଛି ଆମେ ମୁଁ ଲୁଗାଟେ ଏମତି ଅର୍ଡର କରିଦେଇଥିଲି ଯେ ମୋର ଆସିଛି। ଛୁଆଙ୍କର ତା ପାପା କହୁଥିଲେ ଅର୍ଡର କରିବେ ବୋଲି ଦେଖିବା କଣ ହଉଛି ଆଉ କରିନୁ ଆଜି ଯାଏଁ
ଆଉ ରଜରେ କୁଆଡ଼େ ବୁଲାବୁଲି କଲ?
ନାଇଁ ରଜରେ କୁଆଡେ ବୁଲାବୁଲି କରିବାର ନାହିଁ। ବର୍ତ୍ତମାନ ତ ଆସିଛୁ ବୁଲିକି କି ହେ ଆଡୁ ବୋଲିକି ଯାଇଥିଲୁ କୁଆଡେ ବାଇଜାଗ ଯାଇଥିଲୁ। ସିଆଡୁ ବୁଲାବୁଲି କରିକି ଆସିଛୁ କାଲି। ଅ ଆଉ ଏଇନୁ କିଛି ଏମତି ପ୍ରୋଗ୍ରାମ ନାହିଁ। ଦେଖିବା ଆଗକୁ କଣ ପ୍ରୋଗ୍ରାମ ହଉଛି ରାଜ ବେଳକୁ ଆଉ।
ଓ ନାଇଁ ଆମେ ଏଇ ରଜ ଛୁଟି ସରିଯିବ ଛୁଆ ମାନଙ୍କର ଏ ରଜ ଦି ଦିନ ଯିବ ବଡ଼ ଦେଉଳ ଯିବାର ଅଛି।
ଓ ହୋ ତାହେଲେ ପୁରୀ ବୁଲିବାର ଭ୍ରମଣ ଅଛି ତମର ଆଉ।
ଅ ହଁ ପୁରୀ ଯିବାର ଅଛି ଆମ ଶ୍ୱଶୁରଙ୍କର ତ ନା ପଡ଼ିବ ଆମେ ହେଇଥିପାଇଁ ଏ ବଡ଼ ଦେଉଳକୁ
ଓହୋ ଆଉ କଣ ଚା ଖାଇଥିଲ ସନ୍ଧ୍ୟାବେଳେ?
ହଁ ମୁ ସନ୍ଧ୍ୟାବେଳେ ପକୁଡ଼ି ଟିକେ କୁ ଚା ଟିକେ ପଇଥିଲେ। ଆଉ ତାପରେ ଏଠି ଛୁଆ ମାନେ ଟ୍ୟୁସନ ହେଇକିନା ଆସିଲେ ତ ତାପରେ ଏବେ ରୁଟି କରିବି ଆଉ।
ଉୁଁ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ। ଆଉ ପ୍ରବଳ ତ ଗରମ ହଉଛି।
ହଁ ପା ଗରମ, ତମ ଆ ବର୍ଷା ହଉନି ହେଆଡେ।
ବର୍ଷା ତ ଇଆଡେ ଉଠଉଛି ବର୍ଷା କାହିଁ ହଉଛି? ବର୍ଷା ଉଠଉଛି ଟିକେ, ଘଡଘଡି ହେଇକି ନା ଆଉଛି ଦି ଚାରି ଟୋପା ପଡ଼ୁଛି ବର୍ଷା ଆଉ ହେଉନି କିଛି ନାହିଁ।
ଓଁ ବର୍ଷା ନା ଉଠଉଛି ତ ବର୍ଷା କାହିଁ ହଉଚି। ଭୁବନେଶ୍ଵର ଆଡେ ହେଇଥିଲା ବୋଲି, ଯୋଉ ଦେଖଉଥିଲା ନିଉଜରେ।
ହୁଁ ଭୁବନେଶ୍ୱରରେ ସେଇ କୁଆପଥର ମାଡ଼ ହୋଇଥିଲା ବୋଲି, ମୁଁ ସେଇ ନ୍ୟୁଜରେ ଦେଖିଥିଲି।
ଇଆଡେ କାହିଁ ଇଆଡେ ତ ବହୁତ ଗରମ ହଉଛି କଣ କେମିତି କରିବ। ଆମର ହେଇଛି ଆଜି ରୋଷେଇ ହିଁ କରିନୁ ଆମର ଆଜି ଲଣ୍ଡାରେ ଚଳେଇଦବୁ, ଗରମ ପ୍ରଭୃତି ରୋଷେଇ ସେ କଣ କରିବ?
ହଁ ହଁ ଆଉ ତୁମର ରଜ ଆଡ଼େ କେମ, ରଜକୁ କେମିତି କଣ ଦୋଳି ହୁଏ ପିଠାପଣା ହୁଏ?
ରଜ କୁ ଦୋଳି ଆଗରୁ ହଉଥିଲା। ଏ ଯୋଉ ଆମର ଆକଚୁଆଲି ଯୋଉ ଗଛଟାରେ ଦୋଳି ହୁଏ ଏଇଟା ଭାଙ୍ଗିଗଲା। ଆଉ ଏଇଥିପାଇଁ ଦୋଳି ଫୁଳି ତ ଦି ବର୍ଷ ହେଲା କାହିଁ କେହି କରୁନାହାନ୍ତି। ଆଉ ପିଠାପଣା କଣ ମୁଆ ପିଠା ହୁଏ। ଏ ସୁଜି ପିଠା ଆମ ଶାଶୁ ଯୋଉୁରା କହନ୍ତି ସେଇଟା ହୁଏ। ଆଉ ଦିଆନିଆ କରିବାକୁ ପଡିଲେ ଦିଆ ନିିଆ ହୁଏ। ଏଇତ ଏଇ ବର୍ଷ ଭାବିଛୁ ଆଉ ଦିଆନିଆ ବେଶୀ ଆଉ କରିବୁନି ଗରମରେ କିଏ କେତେ ଏତେ କରିକି ଦିଆ ନିିଆ କରୁଛି, ତଥାପି ମୋ ଶାଶୁଙ୍କ ଇଚଛା ଆଉ।
ହଁ ଏଇଟା ଠିକ୍ ଶାଶୁଘର ତ ଶାଶୁଙ୍କ ଇଚ୍ଛା ଯାହା କହିବେ ଆଉ
ହଁ ସିଏ ଟିକେ ଦିଆନିଆ ପାଇଁ ଭଲ ପାଆନ୍ତି ନା ସେ ସେ ଯବୁ ମାନେ ଆଉ କିଛି ଅସୁବିଧା ନାହିଁ ଏ ଗରମ ଯୋଗୁ ଉ ନହେଲେ ପିଠା ଭାବିଛୁ କରିବୁ ଏଇ ସୁଜି ପିଠା କରିବୁ। ମୁଁ ଆମଠା ଚକୁଳି ଭାବିଛୁ ଏମିତି ସବୁ ଯୋଗାଡ଼ ଯନ୍ତ୍ର ହେଇଛି ଆଉ।
ଆଉ ତମର ରଜରେ ଟ୍ରାଡିସନାଲ୍ ଅଛି ରାତିରେ ଭାତ ଖାଆନ୍ତି ନା ନାଇଁ ଖାଆନ୍ତିନି?
ନାଇଁ ନାଇଁ ଖାଆନ୍ତିନି ଖାଲି ତ ପିଠା ଖାଆନ୍ତି ତଥାପି ଆମେ ଆଜିକାଲି ଆଉ ଏତେ ଗରମକୁ କରି କୁରାକି ଆଉ ତ ହଁ ହ ମାନେ ବେଳେ ବେଳେ ଖାଇଦଉ ତଥାପି ସନ୍ଧ୍ୟା ବଳେ ମନା କରନ୍ତି ଖାଇବା ପାଇଁ।
ହୁଁ ଆମର ଅଛିଯା ପୁରୁଣା ଟ୍ରାଡିସନାଲ୍ ଆମର ସନ୍ଧ୍ୟା ପରେ ଆଉ ରାତିରେ ଭାତ ଖିଆଯାଏନି।
ହଁ। ତଥାପି ଆର ବର୍ଷ ଖାଇନଥିଲୁ ଶାଶୁ ପାଟି କରିଥିଲେ ଯେ। ଖାଇ ନଥିଲୁ ଆକ୍ଚୁଆଲି ଦିନ ସାରା ପିଠା ଖାଇକି ଆଉ ମନ ହୁଏନି ନା କିଛି ଖାଇବା ପାଇଁ। ହଁ ଟିକେ ଖାଇ ଦେଇେଛି ଆର ବର୍ଷ ସେ ପାର୍ଟି ପାର୍ଟି କରିଥିଲେ ଯେ ଯୋଉ ଖାଇନଥିଲୁ। ଆଉ ଛୁଆ ପାଠ ପଢିବେନି?
ତମ ଆଡ଼େ ଆମ୍ବ ଗଛ ଆମ୍ବ କେମିତି ଆସିଥିଲା ଏ ବର୍ଷ?
ହ ଆମ୍ବ କାହିଁ କିିଛି ଏଇ ଏଇ ବର୍ଷ ତ ଆମ୍ବ ଏମିତି ଯିଏ ଯାହା ଦଉଛି ମା ମଳାସୁର ଘର ଇଏ ଯୋଉ କରିଛନ୍ତି ନା ଫାର୍ମ ହାଉସ। ତ ସିଏ ତାଙ୍କ ଫାର୍ମାହାଉସରୁ ଦେଇଥିଲେ ଯେ ଖାଉଛୁ ଆଉ ହେମିତି ତ
ଆଚାର ବନାଅ ବନେଇଛ ନା ନାଇ ଆଚାର ବନେଇନ?
ମଙ୍ଗେଇ ଆଚାର ହେଇଛି ଆଉ ଗୁଡ ଖଟା ଶାଶୁ ବନେଇଛନ୍ତି ଶୁ କଉଛୁ ଆଉ।
ହଁ ହଁ ସୁଖେ
ତମର କଣ ଖଟା ଖଟି କରିଚ?
ଆମର ତ ଏଇ ଏମିତି ଖଟା ଆଗରୁ ବେଶୀ କରାହୁଏ ଟିକେ ଏବେ ଟିକେ ଘର ସାରା ପାଇଁ ଟିକେ ନାଙ୍କୁ ଏଇ ସୋରିଷ ବାଟିକିନା ବଟା ସୋରିଷ ଦେଇକିନା ସୋରିଷ ଅ ଖଟା ଟିକେ
ହ
ଆମ୍ବୁଲ ଟିକେ ଏମିତି ଟିକେ ଟିକେ ହେଇଛି ଆଉ। ଆଜି ବଡି ଟିକେ ପକେଇଛୁ ଆଉ ବର୍ଷା ୟା ପରେ ଆସିବ ନା। ନାଇଁ ଆଜି ଦିନରେ ଟିକେ ବଡ଼ି ପକେଇଛୁ।
ଓହୋ ନାଇଁ ବଡି ଟା କଣ କହିଲ ଆଉ ମାଘ ମାସ ବେଳକୁ ପକେଇନ ମୁଁ ଜାଣିଛି ତ। ମାଘ ମାସ ତାପରେ ଏଇ ମା ର୍ଚ୍ଚ ସେ ମାସ ଭିତରେ ଆମର ତଥାପି ଖରା ବେଳକୁ ପକେଇନ୍ତି ମୋ ଶାଶୁ ଯେ ସେ ଟିକେ ଶୁଖେନି କିନ୍ତୁ ଏଇ ମାଉସୀ ଜଣେ କରନ୍ତି ସିଏ ଏଇ ଠିକି ଶୀତ ଜାନୁଆରୀ ବେଳକୁ ପକେଇବେ।
ଶୀତ ଦିନ ବଡିଟା ହଉଛି ବାସ୍ନା।
ବିରି ଟା ଆମ୍ବିଳି ହୁଏନି ତ ସେ ଆସ୍ତେ ଆସ୍ତେ ଶୁଖେ ଚଳିବ। ଏମିତିରେ ଖରା ଦିନ ଯୋଉ ଦିନ ଟିକେ ପାଗ ଖରାପ ଦେଇଦେଲା ବିରି ଇରା ସାଙ୍ଗେ ସାଙ୍ଗେ ଆମ୍ୱିଳି ହେଇଯାଉଛି।
ନାଇଁ ଶୀତ ଦିନ ବଡିଟା ହଉଛି ବାସ୍ନା ଆଉ ଭଲ କିନ୍ତୁ ଆମ ଶାଶୁଙ୍କର ବର୍ଷ ସାରା ଟିକେ ବଡି ଦରକାର ତ।
ହୁଁ ଏଇ ଆମ ଆମ ବଡିରେ ହେଇଯାଆନ୍ତି ଟେ ଟିକେ ଆମ୍ବିଲ ଚିଆ ଲାଗିଲା ଏଇ ବର୍ଷ।
ଓହୋ।
ଏ ଖରା କୁ ମାର୍ଚ୍ଚ ମାସ ଖରାକୁ ବହୁତ ଖରା। ଅଳପ ଆଉ ଇଏ କେତେ କରିବ।
ହଁ।
ଆଉ
ଆଉ ପିଲାମାନେ
ପିଲାମାନେ ଏଇ ଟିକେ ସାନ ଏଇନୁ ଦୁଷ୍ଟ ହଉଥିଲା ଆସିକି ଯେ ତାକୁ ବାଡେଇଲି ବୋଲି ସେ ପଳେଇଛି, ଆଉ ବଡ ହଁ ବଡ ପାଠ ପଢୁଛି।
ଆଚ୍ଛା।
ଛେଇଆ ଆଉ।
ପାଟି ଶୁଭିଲା ତ ହେଇଥିପାଇଁ ପଚାରିଲି।
ଯେ ତମର ରଜ କୁ କିଣିଲଣି କି ଲୁଗାପଟା?
ହଁ ରଜର ମୁଁ ଅନଲାଇନ ଅର୍ଡ଼ର କରିଥିଲି ଗୋଟେ ଡ୍ରେସଟେ ଚୁରଦାରଟେ, ଆଉ ଗୋଟେ ସୁକଟ କଟନ ଯୋଉ କାଞ୍ଚି କଟନ ଲୁଗା ଯାଇଥିଲେ ଦୋକାନ ଯେ କାଞ୍ଚି କଟନ ଲୁଗା ଆଣିଚି କଟନ ଲୁଗା, ଆଉ ଗୋଟେ ଥିଲା ଶାଢ଼ୀ ଟେ ତା ପୂର୍ବରୁ ଆଣିଥିଲେ ଯାଇ ଥିଲି ଯେ ଅଛି ବ୍ଲାଉଜ୍ ବନେଇବା ପାଇଁ ଦେଇଛି ଟେଲରକୁ ଆଉ।
ତାହେଲେ ରଜ ପାଇଁ ସବୁ ସପିଙ୍ଗ ସରିଛି ଆଉ?
ହଁ ସରିଗଲାଣି ଖାଲି ଝିଅର ଟିକେ ଆଣିବାର ଅଛି ଆଉ।
ଓହୋ ଝିଅ ଦେହ ପାହ ଭଲ ଅଛି?
ହଁ ଭଲ ଅଛି ଏଇ ପିଲାମାନେ ତ ଏଇ ଯୋଗୁରୁ ତାର ଏଇଥର ସେଭେନଥ ହେଲା।
ହୁଁ ଆଉ ପୁଅର?
ପୁଅର ଫିପଥ ହେଲା। ଏଇତ ପିଲାମାନଙ୍କର ସେମାନେ ତ ଆଜିକାଲି ପିଲା ତ ମୋବାଇଲ ତ ଦେଖିଲେ ମାନେ। କୋଉଠି ଥୁଆ ହେଇଛି ଖାଲି ଅନେଇଛନ୍ତି ମୋବାଇଲ ଧରିବୁ।
ଛୁଆ ତ ମୋବାଇଲ କୁହନି ଛୁଆ ମୋବାଇଲ ଦଉନାହାନ୍ତି। ମୋ ପୁଅ ଟିଭି କାହାକୁ ଦଉନି ସେଇଟୁ ମୋବାଇଲ ତ ନାହିଁ ଟିଭି ଦିନ ରାତି ଏତେ ପ୍ରୋଜେକ୍ଟ ଦେଇଛ
ପିଲାଙ୍କ ପାଇଁ ଲୁଚେଇବା ପାଇଁ ପଡୁଛି କି ଯୋଉଟା କି କଲ ଆସିଲେ ବି ମଣିଷ ଜାଣି ପାରୁନି କେତେବେଳେ କଲ୍ ଆସୁଚି ବୋଲି।
ହଁ ବା ପ୍ରୋଜେକ୍ଟ ଏତେ ଦେଇଛନ୍ତି ଯେ ସେଇଟାକୁ ମାନେ ଆଜି ଯାଏ ବି ସରିନି ଏଠି ମୋ ଝିଆରିଙ୍କି କହିଛି ତଥାପି ପ୍ରୋଜେକ୍ଟ ଦିଇଟା କରିଦେବ ବୋଲି। କାଇଁ ସରୁଛି ପ୍ରୋଜେକ୍ଟ ସରୁନି।
ଛନ୍ତି କି?
କଣ କହିଲ?
କହିଲି କଣ ପୁଅ ନା ଝିଅ ଅଛି କଣ କୋଉ କ୍ଲାସ୍ ପଢ଼ୁଛି କି?
ସେ ପୁଅ ବଡ ପୁଅ ପଢୁଛି ଥ୍ରୀ କ୍ଲାସ୍। ସାନ ଏଲ କେଜି ଆଉ।
ଓ ବଡ଼ ପୁଅର ଥିବ ପ୍ରୋଜେକ୍ଟ ୱାକ୍?
ହଁ ବଡପୁଅର ପ୍ରୋଜେକ୍ଟ। ତାଙ୍କର ବହୁତ ଦେଇ ଦେଇଛନ୍ତି ଏସ ଏସ ଟି ସେ ଆଜି ଯାଏ ବି ସରିନି ଗୁରୁରେ ଲେଖା ସ ସଇଲାଣି ତଥାପି ହ୍ୟାଣ୍ଡରାଇଟିଙ୍ଗ ରା ଚାଲିଛି ହଣ୍ଡରାଇଟିଙ୍ଗ ଡେଲି ଗୋଟେ ଗୋଟେ ପେଜ ଲେଖିବାକୁ ଦେଇଥିଲେ। ସେଇଟା ଚାଲିଛି।
ଆଜିକାଲି ତ ପିଲାମାନଙ୍କ ସାଙ୍ଗରେ ମାଆ ମାନେ ପାଠ ନ ପଢ଼ିଲେ ହବନି ଆଉ।
ହଁ ବା ସେଇଆ ଯଉ ମା ମାନେ ଯେତେ ପାଠ ପଢ଼ୁଛନ୍ତି ଛୁଆ ହେତିକି ପାଠ ପଢୁନାହାନ୍ତି।
ମା ବା ନ ଦୌଡିଲେ ପିଲା ଦୌଡୁନାହାନ୍ତି।
ହେ ହେ ହେ ହଁ ସେଇଆ। ତ ଆଉ କଣ କରିଆ। ଆଉ କଣ ରାତିରେ ତ କାରୀ ରାତିରେ ହଁ ସେ ସେ ପୁଅ କହିଲା ଯେ ସେ ମ୍ୟାଗି ଖାଇଲା ଏ ସାନ ବି ଥିଲା ଯେ ସିଏ ବି କହିଲା ମୁଁ ବି ମ୍ୟାଗି ଖାଇବି ସିଏ ଖାଇବ ତ ମୁଁ ବି ଖାଇବି। ଏମିତି ଦିଇ ଜଣ ବାଦ ବୁଦିଆକୁ ମ୍ୟାଗି ଖାଇଦେଲେ।
ହୁଁ ପିଲା ଲୋକ ଛୋଟୋ ପିଲା ନା।
ହୁଁ ଆଉ ରୁଟି କରିଚୁ କେହି ତ ଖାଇନାହାନ୍ତି ରୁଟି ସରିଛି ଆଉ। କଣ ତରକାରୀ ପତ୍ର ତମର ଆଜି? ଉଁହଁ ଆଇଁଷ ଖାଉନ।
ସଣ୍ଡେ ରେ ମୁଁ ଆଇଁଷ ଖାଏନି ତ ଆଉ ସମସ୍ତେ ଖାଆନ୍ତି ଯେ ସକାଳୁ ରୁ ଟିକେ ଯୋଉ ଆଇଁଷ ବଳି ଚି ଆଉ ବୁଟ ଆଳୁ କଖାରୁ ତରକାରୀ ରାତି ହେଇଚି। ଅଟାଟା ଖାଲି ଚକଟା ହେଇକିନା ଥୁଆ ହେଇଥାଏ ଜିଏ ଯେତୋବୋଳେ ଆସିଲେ ସାଙ୍ଗେ ସାଙ୍ଗେ ବନେଇକିନା ଦିଆହୋଉଛି। ଛୁଆମାନଙ୍କୁ ଖାଲି ନଅଟା ସା ନଅଟା ବାଜିଲେ ଦେଇଦିଏ।
ସାଙ୍ଗେ ସାଙ୍ଗେ ରୁଟି କର।
ହଁ ରୁଟିଟା ସାଙ୍ଗେ ସାଙ୍ଗେ ବନାହୁଏ।
ଉଁହୁଁ। ଭଲ ଆଉ ଗରମ ଗରମ ରୁଟି ଆମର ଛୁଆ ପାଠ ପଢେବାରେ ଆମର ଉପର ଘର ଯେହେତୁ ତଳ ଘରୁକୁ ଗଲା ଆଳୁକୁ ଆଉ ହୁଏନି କିଛି ମାନେ କରି କୁରାଇ। କରିଦେଇକି ସିଧା ରୁମକୁ ଆସୁ ଯେ ଛୁଆଙ୍କୁ ପାଠ ପଢ଼ୋଉ।
ଆଉ ତୁମ ଶାଶୁ ଶଶୁର ଅଛ ଶାଶୁ ଶଶୁର ଅଛନ୍ତି।
ହଁ ହଁ ଅଛନ୍ତି ଭଲ ଅଛନ୍ତି। ଏ ଯାଇଥିଲୁ ତ ବୁଲାବୁଲି କରି ଯୋଉ ଆସୁଛୁ ତାଙ୍କର ତାଙ୍କର ରେଷ୍ଟେ ନୋଉଛନ୍ତି ବର୍ତ୍ତମାନ ଆଉ। ଟିଭି ଦେଖୁଛନ୍ତି ଏଇନୁ ଟିଭି ଦେଖୁଛନ୍ତି ସନ୍ଧ୍ୟାବେଳେ ଶୋଇଥିଲେ ମୋ ଶାଶୁ।
ଏଜ୍ ହେବେଣି ଯାହା ହେଲେ ଟିକେ ନା।
ହୁଁ ହୁଁ ଏଜ୍ ତାଙ୍କ ବୟସ ଅନୁସାରେ ଆଉ।
ହଁ ଏତେ ବାଟ ଗଲ ଯିବା ଆସିବା।
ହଁ ଫୁଣି କାରରେ ଯିବା ଆସ୍ ଯେହେତୁ ମାନେ ପୁରା ଗୋଡୋରା ଫୁଲି ଯାଇଥିଲା ବି। ଆଉ
ଆଉ ଟିକିଏ ଗଲେ ଆଉ ଟିକିଏ ଜଷ୍ଟ ଆଉ ପ ଦଶ ପନ୍ଦର ମିନିଟ୍ ପରେ ତ ରୁଟି ଷ୍ଟାର୍ଟ କରିବି ଏଇ ଛୁଆମାନୁକୁ ଦେଇଦେବି।
ଅ ହୋଉ ମୁଁ ରଖୁଚି ତାହେଲେ।
ହୋଉ ହୋଉ।
ହୁଁ ହୁଁ ହୁଁ।